କୁହନ୍ତୁ।
ହୁଁ ଆପଣ କଣ କରୁଥିଲେ ଏବେ?
ନାଇଁ ଏଇଠି ବସିଥିଲି ଆଉ। ଆପଣ କଣ କରୁଛନ୍ତି?
ମୁଁ ଏଇଠି ସେ ବସିଛି ଆଉ କଣ କରିବି। ଖାଇସାରିଲେଣିି?
ନାଇଁ ଖାଇନି। ଆପଣ ଖାଇସାରିଲେଣି।
ନାଇଁ ମୁଁ ବି ଖାଇନି। ଝିଅ ଦି ଜଣଙ୍କୁ ଏବେ ଖୋଇକି ବସିଛି ଏଇଠି, ଆଉ କରିନି ପିଠା କରିବି ଖାଇବୁ ତ ସାଙ୍ଗେ ସାଙ୍ଗେ। ସେଥିପାଇଁ କରିନି କି ଖାଇନୁ। ଖାଇବୁ ଆଉ କଲେ ଆଉ।
କି ପିଠା କରିବେ?
ମୁଁ କରିବି ବିରି ଚାଉଳ ଚକୁଳି ପିଠା ।
ଆଉ ଲଗେଇକି।
ହଁ ତା ସାଙ୍ଗେ ଛତୁ କରିଚି। ଛତୁ ସହିତ ବନେଇଛି ଆଳୁ ଭଜା ବି ହେଇଛି। । କ୍ଷୀର ଅଛି।
ଉଁ ହୁଁ। ଚକୁଳି ସହିତ ଗୋଟେ ଚଟନୀ ଟେ ଖାଆନ୍ତି।
ନା ମୁଁ ଏରା ଖାଏନି। ଆପଣ ଯଉଟା କହିଲେ ଜାଣିଛି କରି ଜାଣିଚି। ଏରା ମୁଁ ଖାଇନି ସେ ଚଟଣୀ ରେ ମୁଁ ଖାଏନି। ସଅମ୍ବର ଚଟଣୀ ତ କହନ୍ତି। ତାକୁ କେମିତି ବନେଇବେ? କହିଲେ। ତାକୁ ବି ଯୋଉ ବିରି କଞ୍ଚା ବିରି ଜଣିଛନ୍ତି
ଆଜ୍ଞା।
କଞ୍ଚାବିରି ଟିକେ ନବ। ସେଇଟା ଶୁଣନ୍ତୁ କଞ୍ଚା ବିରି ଟିକେ ବାଦାମ ସେଥିରେ ଟିକେ ପଡିବ। ତା ସହିତ ବୁଟ ବୁ ବୁଟ ଯୋଉ ଆମେ ଖାଉଛେ ବୁଟ ଜାଣିଛନ୍ତି ତରକାରୀ କରିକି। ସେଇଥିରୁ ଟିକେ ପଡିବ ଲଙ୍କା ଦି ତିନିଟା ପଡିବ କଞ୍ଚା ଲଙ୍କା ଶୁଖିଲା ଲଙ୍କା ଦିଟା। ଆଉ ରସୁଣ ଟିକେ। ସବୁ ସବୁ ପକେଇକି ତାକୁ ଗ୍ରାଇଣ୍ଡିଙ୍ଗ କରାଯିବ। ଗ୍ରାଇଣ୍ଡିଙ୍ଗ କଲା ପରେ ଲୁଣ ଟିକେ ପକେଇକି ତାକୁ ଛୁଙ୍କ ମାରିକି ଏମିତି ଭେରସୁଙ୍ଗା ପତ୍ର ଟିକେ ଦେଇଦେବେ। । ପଞ୍ଚୁ ଫୁଟନ ଟିକେ ଦେଇଦେବେ। ଜଷ୍ଟ ସ୍ଲାଇଡି ଚିନି ଟିକେ ପକେଇଦେବେ। ତାକୁ ଫୁଟଣ ରେ ଶୁଖିଲା ଲଙ୍କା ଦି ଚାରିଟା ପକେଇକି ତାକୁ ଫୁଟଣ କରିଦେବେ। ଫୁଟଣ କରି ସାରିଲା ପରେ ତାକୁ ସେ ଯୋଉ ଚଟଣି ବନେଇଥିବେ ଗ୍ରାଇଣ୍ଡିଙ୍ଗବତାକୁ ଏଇଥିରେ ଛାଡିଦେବେ। ସେ ଯୋଉ ଇଏରେ। । ହ୍ୟାଲୋ, ସେଇରା ଏମିତି କରିକି ଖାଇବେ ଦେଖିବେ ବହୁତ ଟେଷ୍ଟି ଲାଗେ। ତା ବାଦାମ ବି ପଡେ ହେଇଥିରେ। ବାଦାମ ପଡେ ତା ସାଙ୍ଗେ ନଡିଆ ପଡେ ବିି।
ଆପଣ କାହିଁ ଖାଆନ୍ତିନି? ଆପଣ କାହିଁ ଖାଆନ୍ତିନି?
ଆଉ ମୁଁ ଖାଏନି କାହିଁକି ନା ସମସ୍ତେ ଘରେ ସମସ୍ତେ ପା ସମୟ ସବୁଠୁ ଭଲ ଜିନିଷ ଏଇଟା ତମେ ଖାଉନ କଣ ପାଇଁ। ମୁଁ କହିଲେ ମତେ ଏରା ଭଲ ଲାଗେନି କଣ ପାଇଁ କି ମୁଁ ଥରେ ଖାଇଥିଲି ବାହାରେ ଯେ ମତେ ଟିକେ ବିରି ବାସ୍ନା ଆସିଲା। ମୁଁ ସେଥିପାଇଁ ଖାଇଲିିନି ମୋତେ ଟିକେ କଞ୍ଚା ଜିନିଷ ଟିକେ ସ୍ମେଲ ହେଲା। ମତେ ତ କାଇଁ ଭଲ ଲାଗିଲାନି। ମୁଁ ଏଇଠୁ କହିଲ ନା ମୁଁ ଏରା ଖାଇବିନି।
ନାଁ, ଆପଣ ଏମିତି ବନେଇକି ଖାଇବେ। କେମିତି କହିଲେ ବା ବାଦାମ ନେଇ ଆସିବେ, ବୁଟ ନେଇ ଆସିବେ ତାକୁ ଟିକେ ଜିରା ପକେଇକି ଟିକେ ତେଲ ପକେଇକି କଡେଇରେ ଟିକେ ଭାଜିଦେବେ। ଠିକ ଅଛି, ଟିକେ ଭା ଜି ସାରିଲା ପରେ ତାକୁ ଟିକେ ପାଣି ରେ ପକେଇଦେବେ। ପାଣିରେ ପକେଇ ଦେଇକି ସେଇ ଯୋଉ ପାଣି ଟା ଥିବ ସେଥିରେ ଟିକେ ସମୟ ରହିଯିବ ଭିଜି ଗଲା ପରେ ତାକୁ ଗ୍ରାଇଣ୍ଡିଙ୍ଗ କରିଦେବେ। ଗ୍ରାଇଣ୍ଡିଙ୍ଗ କରିସାରିଲା ପରେ ଜାର ରୁ କାଢିଦେବେ ଗୋଟେ ପ୍ଲେଟକୁ କାଢ଼ି ସାରିଲା ପରେ କଡେଇରେ ଟିକେ ତେଲ ପକେଇବେ ଟିକେ ଭୂସଙ୍ଗ ପତ୍ର ଆଉ ଶୁଖିଲା ଲ
ହୁଁ।
ଆଉ ଟିକେ ସୋରିଷ ଠିକ ଅଛି। ପକେଇକି ସେଇ ଛୁଙ୍କ ଟା କଣ କରିବେ କି ସେ ଯୋଉ ଅ ପେଷ୍ଟରେ ଦେହରେ ପକେଇଦବେ। ତାପରେ ଗୋଳେଇ ଦେଇକି ଖାଇବେ ବହୁତ ଟେଷ୍ଟ ଲାଗିବ।
ଆମେ ଏଇଟା ଘରେ ବନେଇଲେ କଣ କି ଭାଜିକି କରିବା ସେ ଦୋକାନରେ ଯୋଉଟା ଦୋଉଚନ୍ତି ସେ କଞ୍ଚା ଦେଇ ଦୋଉଚନ୍।
ନାଇଁ ମୁଁ ଘରେ ବନେଇବା କଥା କୋଉଚି।
ରେ ବନେଇକି ଖାଇଲେ ଆମେ ନିଜେ ଦି ଭଲକି ପ୍ରସ୍ତୁତ କରିବା ନାଁ ସେମାନେ ଟିକେ ବନେଇକି ଦୋଉଚନ୍ତି ଟିକେ କଞ୍ଚାଟା ଟାଇପ୍ ର ଦେଇ ଦୋଉଚନ୍ତି ଯେ ହେତେ ଟେଷ୍ ଲାଗେନି ମୁଁ ହେଇ ଦିନଠୁ ଆଉ ଖାଇଲିିନି ମୁଁ କହିଲି ନାଇଁ ଆଉ କୋଉଠି ଖାଇବି ଇନି ମୁଁ ସବୁ ଚଟନୀ ଦିଅନ୍ତି। ଲୋକ ବୋହୁତ ଖାଇ ଦିଅନ୍ତି ମୁଁ ଏନ୍ ଠିଆ ହେଇଥିବି ମୁଁ କହି ମୁଁ ଖାଇପାରେନି ମୁଁ ଆଉ ଆଣେନି ଇଟଲିରେ ଦିଅନ୍ତି ସା ଅମର ଚଟନୀ ମତେ ଆଉ ଜଣେ ମଡ଼ାମ୍ ବି ବୋହୁତ ଭଲ ଶିକ୍ଷା ଦେଲେ ସିଏ କହିଲେ ଆପଣ ଟମାଟ ସହିତ ରସୁଣ କଞ୍ଚାଲଙ୍କା ଦେଇକି ଚଟଣୀ କରି ପା ଯିବେ ଧନିଆ ପତ୍ରରେ। ତାପରେ କହିଲେ ରସୁଣ ଚଟନୀ ତାଙ୍କର ଗୋଟେ ବନାନ୍ତି ପିଆଜରେ ବି ବନାନ୍ତି ମୁଁ ତ ହେରା ଜାଣିନି।
ନାଁ ନାଁ ଟମାଟୋ ଚଟନୀ ମାନେ କଣ ଆପଣ କରିବେ କେମିତି ଟମାଟାକୁ ସିଜେଇ ଦେବେ ତା ଧେରେ ଦିଟା ଶୁଖିଲା ଲଙ୍କା ଟମାଟୋ ଉଁ ସିଜେଇ ଦେେବେ ସିଜେ ଇ ସାରିଲା ପରେ ତାକୁ ଗ୍ରାଇଣ୍ଡିଙ୍ଗ କରିକି ସେମିତି ଛୁ ଛୁଙ୍କ ଦେଇଦେବେ ମାନେ ଛୁଙ୍କ ହଁ ସେ
ଓ ହୋ ସିଏ ମତେ କହିଲେ କହିଲେ ଆମର ଏଠି ଖାଲି ବେଶୀ ଚଟନୀ ଓପରେ ଖାଉଚୁ। ହେଲେ ଆଳୁ ଚଟନୀ ବାଦାମ ଚଟ୍ ନୀ ନଡ଼ିଆ ଚଟନୀ ସବୁ ଚଟନୀ ଆମେ ଖାଉଚୁ ଆମେ ଟିକେ ବାହାର ଇଏ ଠାକୁର ପୂଜା ପୂ ଜି ବିଷୟରେ ଜାଣିଚି ହେଲେ ଆମର ଏଠି ଯେନ୍ତି କିଛି ପୂଜା ପାଠ କିଛି ନାହିଁ ମାନେ ଭଲ ମନ୍ଦ କିଛି ନାହିଁ ସିଏ ମତେ କହିଲେ। ମୁଁ କହିଲିି ଚାଷ ବାସ କଇଲେ ଚାଷ ବାସ ବି ଏପଟ ଏରିଆରେ ହେତେ ହୁଏନି। ହେଲେ ଚାଷ ମୁଁ ଜାଣିଚି ହୁଏ ବୋଲି ଆମ ପଟେ ହୁଏ। ତାଙ୍କର ଇଏ ଓଡ଼ିଶାରେ ରହୁଚନ୍ତି ହେଲେ ତାଙ୍କ ପଟେ ହୁଏ ତାଙ୍କ ବା ପହର ପଟେ ହୁଏ ମୋ ସା କଥା ହେଲେ ଆଜି ବୋହୁତ ଖୁସି ସିଏ ବି ସବୁ ବିଷୟ ଟପିକ୍ ନେଇ କହିଲେ। ହେଠୁ କହିଲେ ରଜ ବି ଏଇଠି ଆମର କିଛି ନାହିଁ ଖାଲି ଖାଇକି ବୁଲନ୍ତି। ଦୋଳି ଫୋଳି କିଛି ନାହିଁ ମୁଁ କହିଲି ଆମର ଏଇପଟେ ବୋହୁତ ଧୁମଧାମ୍ ରେ ରଜ ହୁଏ ପାଳନ କରାଯାଏ। ଏଇଠି ରଜ ଭଲ। ଆଉ ରଜ ମହୋତ୍ସବ ବି ଭଲ ଏଇ ବର୍ଷ ଫାଷ୍ଟେ କି ବନା ହେଇଥିଲା ଭଲ ହେଇଥିଲା। ବର୍ଷା ଟିକେ ଆସିବାରେ ସମସ୍ତଙ୍କ ମନ ଦୁଃଖ ଟିକେ ହେଇଗଲା ନାଁ। ମାନେ ବର୍ଷାର ଯୋଉ ପ୍ରଳି ହେଇଗଲା ଟିକେ ରଜଟା ଏଇ ବର୍ଷ ଟିକେ ତିନି ଦିନ ଯାଙ୍କ ରଜର ମାନେ ବର୍ଷା ହେଇଚି ଗୋଟେ ଦିନ ନି ତି ଫୁର୍ଷତ ନାହିଁ କି ଯୋଉଦିନ ବର୍ଷା ହେଇନି। ତର ହେଇଟା ଟିଏ ମନ ଦୁଃଖ ଛୁଆଙ୍କର ହେଇଗଲା ଏ ବର୍ଷ ଖିଆ ପିଆ ସବୁ ମା ଫ୍ରିରେ ଦେଇଥିଲେ ନା ନାଁ ଆଇସ୍କ୍ରିମ୍ ଗୁପଚୁପ୍ ଥଣ୍ଡା ସବୁ ଫ୍ରି।
ଆଚ୍ଛା।
ମୋ ରଜ ମହତ୍ସବ ଯୋଉ କରିଥିଲେ ଆମର। ଖାଇବା ବି କାହା ଘରେ ବି ରୋଷେଇ ହେଇନଥିଲା ସିଏ ସମସ୍ତିଙ୍କି ଡାକି ଖାଇବାକୁ ବି ଗାଁ ସାରା ଦେଇଥିଲେ। ଭାତ ଡାଲମା ଖଟା ତରକାରୀ ଏନ୍ତି ଦେଇଥିଲେ ଆଉ। ଯେତିକି ତାଙ୍କ ସକ୍ଷମ ଦେଇପାରିବେ ସେଇ ଅନୁସାରେ ଦେଇଥିଲେ। ଆଉ ଆପଣଙ୍କ ରଥଯାତ୍ରା କେନ୍ତି କଁ ମନାନ୍ତି ଏଇଠି?
ଆପଣ ବି ଆସନ୍ତୁ ରଥଯାତ୍ରାକୁ ଆମର ରଥ ଟଣା ହବ ଉଁ ବହୁତ ଭିଡ଼ ହୁଏ।
ଭିଡ଼ ହୁଏ?
ଆଜ୍ଞା ରଥ ଟାଣିବା ପାଇଁ ପ୍ରବଳ ଭିଡ଼ ହେନେ ବହୁତ ଲୋକ ଆସନ୍ତି ବାହାରୁ ସବୁ। ପୁରା ଦଳା ଚକଡ଼ା। କେତେ ଭିଡ଼ ହୁଏ? ଆଜ୍ଞା।
ଓହୋ ନାଇଁ ଆମର ବି ଏମତି ରସ୍ ହୁଏ। ହେଲେ ଆମର ଏତେ ରସ୍ ହୁଏନି ବହୁତ ଆଡ଼ୁ ଲୋକ ଆସନ୍ତି ହେଲେ ଲେଟ୍ ହୁଏ ଯୋଉ ରାତି ଏଇଯା ଯାଏ ତ ଗୋଟେ ପଳାନ୍ତି ବହୁତ ଲୋକ ପଳାନ୍ତି ପାଖାପାଖି ଲୋକ ଉରା ରୁହନ୍ତି ଆଉ ଦୂରିଆ ଲୋକ ସବୁ ପଳା ନ୍ତି ଘରକୁ କହିବେ ଏତେ ରାତିରେ। ରହିବାକୁ।
ହଁ ପିଲାଛୁଆଙ୍କୁ ଧରିକି ଆସିଲେ ଆଉ ଏତେ ରାତି ଯାଇ ରହିପାରିବେନି।
ହଁ। ଆଉ ଆପଣ କୁହନ୍ତୁ ହଁ ପୁରୀ ଏ ଏବେ ଯାଇଥିଲୁ ପୁରୀ ଯାଏନା ମୁଁ ଯାହାହେଲେ ବର୍ଷ କୁ ଥ ଥରେ ଆମେ ପୁରୀ ଯାହା ହେଲେ ଯାଇକି ବୁଲିକି ଆସୁ ଏବେ ଏଇ ବର୍ଷ ପୁରୀ ଆଉ ଯାଇନୁ। ଯୋଉ ଦୀଘା ଜାଣିଛନ୍ତି।
ଆଜ୍ଞା।
ସେଇଠି ଏବେ ଯୋଉ ନୂଆ ଟେମ୍ପଲ ହେଇନି ଜଗନ୍ନାଥଙ୍କର ସେଇଠିକି ଏ ବର୍ଷ ଟିକେ ମନ ଟିକେ ସାର କଲେ ତ କହିଲେ ଚାଲ ଟିକେ ବୁଲି ଆସିବା। ସେଇଟା ମୋର ଦେଖିବା ପାଇଁ ବହୁତ ଇଚ୍ଛା ହଉଛି ଆମ ଓଡିଶାର ବର୍ଡର ସେଇଟା। ସେଠୁ ଯାଇଥିଲୁ ଟିକେ ସେ ଆଡେ ବୁଲାବୁଲି କରିଦେଇକି ଆସିଲୁ ସେଇ ଟେମ୍ପଲ ଦେଖିକି ଆସିଲୁ ଜଗନ୍ନାଥଙ୍କୁ ଦର୍ଶନ କରିକି ଆସିଲୁ। ତାପରେ ସେଠୁ ଆସିକି କ୍ଷୀରଚୋରା ଗୋପୀନାଥ ଯାଇଥିଲୁ। ସେଠି ଆସିକି ଆଉ ଗୋଟେ ଜଗନ୍ନାଥ ମନ୍ଦିର ବି ଥିଲା ସେ ପାଖାପାଖି ତାଙ୍କୁ ବି ଦର୍ଶନ କଲୁ। ଭଲ ଅଛି ଆଉ ଅଭଡା ବି ଭୋଗ ଖାଇକି ଆସିଲୁ। ସେଠୁ ଆସି ଫେରେ ଗଲୁ ପଞ୍ଚଲିଙ୍ଗେଶ୍ୱର ଯେ ସିଏ ବନ୍ଦ ପହଡ ପଡିଗଲା ସନ୍ଧ୍ୟା ହେଇଗଲା ହେଠିକି ଆଉ ଯା ପିଲୁନି। ତାପରେ ଆଉ ଗୋଟେ ମନ୍ଦିର ଯାଇଥିଲୁ ଏଠି କୋଉଠି କହିଲେ ଜାଣିଛନ୍ତି ଯୋଉ। ଓ ପଞ୍ଚଲିଙ୍ଗେଶ୍ଵର ପାଖରେ ଅ ଛି ଗୋଟେ ଆମର ଧବଳେଶ୍ଵର ଏଇ ଶିବଙ୍କର କଣ କହିଲେ? ଆଖଣ୍ଡଳ ମଣି ଜାଣିଥିବେ ଅରେଡେଶ୍ଵର ଯୋଉ ଆରେଡେଶ୍ଵର କୁହନ୍ତି। ସେଠିକି ଯାଇଥିଲୁ ଦର୍ଶନ କରିଲୁ ସେଠୁ ଦର୍ଶନ କରିକି। ଆରେଡେଶ୍ଵରରେ ଦର୍ଶନ କରିକି ଘରକୁ ଆସିଲୁ। ସନ୍ଧ୍ୟାରେ ଆସିକି ପହଞ୍ଚିଲୁ ରାତି ବାରଟା ଗୋଟେରେ ଆସିଲୁ ଫେରିଲୁ। ସେଦିନ ତ ଦର୍ଶନ କରିକି ଶିବ ଠାକୁରଙ୍କର ସୋମବାର ପଡିଥିବା ଦର୍ଶନ କରିକି ଘରକୁ ଆସିଲୁ। ଆରଡି ଯିବୁ ବୋଲି ବହୁତ ଇଚ୍ଛା ଥିଲା ମୁଁ ବି ବାବାଙ୍କୁ ଦେଖିଥିଲି ଯାହା ଯାଇଥିଲି ଦଶ ବର୍ଷ ତଳେ ଦେଖିଥିଲି ଆଉ ଦର୍ଶନ କରିନ ଥିଲି ଏଇ ବର୍ଷ ତାଙ୍କ ଡୋରି ଲାଗିଲା ଫେରେ ଯାଇକି ଟିକେ ଠାକୁରଙ୍କୁ ଦେଖିକି ଆସିଲୁ ବାବାଙ୍କୁ ଆଉ। ପଞ୍ଚଲିଙ୍ଗେଶ୍ୱର ଦୁଇଥର ଗଲିଣି ଯେ ଦେଖି ପାରୁନି।
ଆପଣଙ୍କର ସେପଟେ କଣ ମାନେ ଫ ମାନେ ପ୍ରସିଦ୍ଧ
ଆମର ଏଇପଟେ ବେଶୀ ପ୍ରସିଦ୍ଧ ହଉଛନ୍ତି ହିଙ୍ଗୁଳା ଜାଣିଥିବେ ମାଆଙ୍କର।
ଆଜ୍ଞା।
ହିଙ୍ଗୁଳା ଯାତ୍ରାରେ ବହୁତ ଫେମସ ଏଇପଟେ ସେଇ ଯାତ୍ରାରେ ଆପଣ ଯଦି ଆସିବେ। ନଅ ଦିନ ତାଙ୍କର ପୂଜା ରହେ।
ଆଚ୍ଛା।
ପୂଜା ରହିବ ଆପଣ ଯେ ମାନେ ସେ ଉଭା ହେବେ ଯୋଉ ଠାକୁର ଜଉଦିନ ଉଭା ହେବେ। ସେ ଦେହରୁ ସ୍ୱପ୍ନ ହେବେ ମୁଁ ଏଇଯା ନିଁ ଉଭା ହେଇଛି ନିଆଁ ମନକୁ ଜଳିବେ ମାନେ ଭୂଇଁ ରୁ ନିଆଁ ବାହାରିବେ।
ଆଜ୍ଞା।
ସେ ଯେଉଁ ନିଆଁ ବାହାରିବେ ସେଠୁ ସ୍ୱପ୍ନଇବେ ଦେଉଠିକି ମୁଁ ଏଇ ଜାଗାରେ ଅଛି ମୋତେ ଯାଇକି ମନ୍ଦିର ପଛପଟେ। ମୁଁ ଉଭା ହେଇଛି ମତେ ଯାଇକି ସେଇଠି କୋଇଲା ଫୋଇଲା ଦେଇକି ତାଙ୍କୁ ଇଏ କର। ସେଇଠୁ ଯାଇକି ତାକୁ ସାଙ୍ଗେ ସାଙ୍ଗେ କାନ୍ଥ ଦେବେ ଯେମିତି ଆମେ ଘର ବନଉ। ତ ଚାରିପିଟେ କାନ୍ଥ ଦେବେ କାନ୍ଥ ଦେଲା ପରେ ମଝିରେ ଠାକୁର ବାହାରିକି ସେ ନଅ ଦିନ ସାରା। ଏମିତି ବର୍ଷା ଘଡଘଡି ଯାହା ହଉ ସେ କେବେ ଲିଭିବେନି। ସେ ଏମିତି ଉଭା ହେଇଥିବେ ଜଳୁଥିବେ ଦିନ ରାତି ଚବିଶ ଘଣ୍ଟା। ସେଠୁ ଶୀତୁଳା ଦିନ ନଅ ଦିନ ପରେ ଶୀତୁଳା ହୁଏ ଆମର। ସେ ଯୋଉଦିନ ହିଙ୍ଗୁଳା ଯାତ୍ରା ହବ, ସେଇଦିନ ଆପଣ ଯଦି ଯିବେ ଫ୍ରୀରେ ଖାଇ ଯାହା ଖାଇ ଖାଇବେ ସବୁ ଫ୍ରି କାକୁଡିଠୁ ତରଭୁଜଠୁ ପାଣି ସର୍ବତ ମାନେ ଖ ରା ହୁଏ ନା ବାଟ ସାରା ଖାଲି ବାଣ୍ଟି ଚାଲିଥିବେ, ଖାଇବେ ଖିରି ଫିରି ସବୁ। ମାନେ ଅନ୍ନପ୍ରସାଦ ବି ହଉ ଆପଣ ଯେତେ ଖାଇବେ ସବୁ ଫ୍ରିରେ। ତରଭୁଜ ମାନେ ପ୍ରବଳ ବିକ୍ରି ହୁଏ। ଦିଅନ୍ତି ତ ଯା ଗାଡି ଭିତରେ ଆପଣ ବସିଥିବେ ଆଣିକି ଧରେଇ ଦେବେ, ନିଅନ୍ତୁ ବୋଲି ବାଲ୍ଟି ବାଲ୍ଟି। ଖାଇବେ ବୋଲି କେତେ ଖାଇବେ, ମାନେ ସବୁ ଗୋଟେ ଗୋଟେ ଷ୍ଟପେଜ ବାଇ ଗୋଟେ ଷ୍ଟପେଜ୍ ସବୁଠି ବି କ୍ରି ହଉଥିବ। ତାପରେ ଏମିତି ଖାଇକି ଆପଣଙ୍କ ମନ୍ଦିର ଠିକେ ଗଲା ବେଳେ ଆପଣ ପେଟ ଫୁଲ ହେଇଯାଏ, ମନ୍ଦିରରେ ବି ଅନ୍ନ ପ୍ରସାଦ ବି ଫ୍ରିରେ ଦିଆ ହୁଏ। ଭାତ, ଡାଲମା, ଖଟା, ଖିରି ଫିରି ସବୁ ହେଇଥାଏ। ସେଠି ବି ମାଆଙ୍କର ଗୋଟେ ଆଶୀର୍ବାଦ ଯେତେ ଦେଲେ ବି ସରେନି, ଆପଣ ଯେତେବେଳେ ଯିବେ ଖାଇପାରିବେ। ରାତି ସାରା ବି ହୁଏ। ସେଇ ନଅ ଦିନ ଭିତରେ ଆପଣ ଯାଇକି ଦର୍ଶନ କରି କି ବି ଆସିପାରିବେ, ଯେତେବେଳେ ଯିବେ ଦର୍ଶନ କରିବେ ମାଆଙ୍କୁ। ଭୋଗରାକ ନେଇକି ଯାନ୍ତେ ଆମେ ଭୋଗରାକ ଦେଇଦଉ, ପୋଡା ନଡିଆ ସିଏ ଦିଅନ୍ତି ଧରିକି ଆସୁ। ଆମେ ଗୋଟା ନଡିଆ ଦଉ ସେ ପୋଡା ନଡିଆ ଦେବେ, ଠାକୁରଙ୍କର ସେଇ ନିଆଁରୁ ବାହାର କରିକି। ମାନେ ନିଆଁ ଜଳୁଥିବ ହାତ ପୋଡି ଯାଉଥିବ ସେ ଠାକୁରଙ୍କ ପାଖରୁ ଆଣିବେ। ସେ ତତଲା ତତଲା ଭାଙ୍ଗିବେ ହାତରେ ଆମକୁ ଦେବେ। ଏମିତି ଠାକୁରଙ୍କର ଗୋଟେ ଅଛି ଗୋଟେ ଆର୍ବିଭାବ ଆଉ। ସେଇଠି ଦର୍ଶନ କରିକି ସେଇଠୁ ଆସୁ, ଆମେ ଯାହାହେଲେ ଗୋଟେ ଦିନ ଯିବୁ। ନ ଦିନ ହୁଏ ଆମେ ଗୋଟିଏ ଦିନ ଯାଉ। ଦର୍ଶନ କରିକି ମାଆଙ୍କୁ ଆସୁ। ଆର ବର୍ଷ ଯାଇଥିଲୁ ଶୀତବାର ଦିନ ଏଇ ବର୍ଷ ଯାଇଥିଲୁ ଥିଲା ଗୋଟେ ଦିନ ଥିଲା ଯାଇଥିଲୁ ତା ଆଗ ଦିନ। ହଉ ରଖୁଛି, ମୁଁ ଯାଉଛି